ଓ, କଣ କରୁଚୁ?
ମୁଁ ବସିଛି, ଆପଣ କଣ କରୁଛନ୍ତି?
ମୁଁ ଏଇ ବୁଲୁଚି ଆଉ। ଆଉ ତୋମ ଘରେ ସବୁ ଭଲ? ହଁ ଖାଇସାରିଲିଣି। ତୁ କଣ ଖାଇଲୁ?
ମୁଁ ଭାତ, ଡାଲି ଖାଇଛି। ଆଉ ଆଳୁ ଚକୁଡା ଖାଇଛି। ଆଉ ତୋମେ କଣ ଖାଇଛ?
ଆମର ଆଜି ହେଇଥିଲା ଭାତ, ଡାଲମା, ଦହି ବାଇଗଣ, ଭଜା, ଶାଗ ଭଜା। ଆଉ ତୋମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ଭଲ ଅଛନ୍ତି।
ଆଉ ତୋ ମାଆଙ୍କ ଦେହ ଖରାପ ଥିଲା ଭଲ ହେଇଗଲାଣି?
ହଁ ଭଲ ଏବେ ଟିକେ ମେଡିକାଲ୍ ରୁ ଆସିଛନ୍ତି କାଲି ଡିସଚାର୍ଜ ହେଇକି। ତାଙ୍କର ଅପରେସନ୍ ଥିଲା। ସେ ଅପରେସନ୍ ହେଇକି ଆସିଛନ୍ତି କାଲି ଡିସଚାର୍ଜ ହେଇକି ଘରକୁ। ଏବେ ଟିକେ ଭଲ ଅଛି ଆଉ। ଆଉ ତୋମ ଘରେ ଭଲ ଅଛନ୍ତି ସମସ୍ତେ?
ହଁ ଆମ ଘରେ ସମସ୍ତେ ଭଲ।
ଆଉ ତୋମ ଝିଅ କଣ କରୁଚନ୍ତି?
ଆମ ଝିଅ ଶୋଇସାଇଲାଣି।
ଉଠିବେ କେତେବେଳେ ଶୋଇଲେ?
ଏଇ ସେ ଆଜି ଯାଇନଥିଲା ସ୍କୁଲ ତ ସନ୍ଧ୍ୟାରେ ଶୋଇପଡ଼ିଛି।
ଓହୋ ଆଉ ସବୁ ଆଉ ଦେହ ପା ଭଲ ଅଛି?
ହଁ ଦେହ ପା ଭଲ ଆଉ ତୋ ପାଠ ପଢ଼ା କେତେ ବାଟ ଗଲାଣି?
ଭଲ ଚାଲିଛି ଏବେ ପାଠ ପଢ଼ା ଆଉ। ସାର୍ଟିଫିକେଟ୍ ପ୍ଲସ୍
ରଜ ପାଇଁ କଣ କଲୁଣୁ?
ରଜ ପାଇଁ କରିନି କିଛି ଡ୍ରେସ୍ ଫ୍ରେସ୍ ଆଣିବି ଡ୍ରେସ୍ ଆଉ।
ଓହୋ ଆଉ କୋଉ ଦିନ ଯିବୁ ଡ୍ରେସ୍ ଆଣିବାକୁ?
କାଲି ଯିବି ଆଉ।
କୋଉଠୁ ଏଇ ଘର ପାଖରୁ ଆଣିବୁ ନା? ନା ମୁଁ ଶାଢ଼ୀ ଆଣିନି।
ଆଉ ଆଉ ତମ ଝିଅ ଡ୍ରେସ୍ ଆସି ସାରିଲାଣି?
ହଁ ଝିଅର ଆସିରିଲାଣି ମୁଁ କିନ୍ତୁ ଶାଢ଼ୀ ଆଣିନି ତୁ କୋଉଠିକି ଯିବୁ କହୁନୁ ଯିବା ମିଶିକି?
ମୁଁ ଏଇ ଆମ ଛକକୁ ଯିବା ଆଣିବା ଆଉ ଡ୍ରେସ୍ ଆଉ। ନେଇକି ଆସିବା ଆଉ। କେତେ ବଳକୁ ଯିବା କାଲି ଯିବା ନା କୋଉ ଦିନ ଯିବା?
ହଁ କାଲି ଯିବା ସନ୍ଧ୍ୟାବେଳକୁ ଯିବା ଆଉ।
ହଉ ହଉ ଆଉଆଉ ସବୁ ଭଲ?
ହଁ ଭଲ ରଜରେ ଦୋଳି ଫୋଳି ଲଗେଇ ସାରିଲଣି?
ନା କାଲି ବାଉଁଶ କଟା ହେଲା ଲଗା ହବ ଡୋଡ଼ି ଆଉ। ବାଁଶ ଚଞ୍ଚା ହବ ବାଁଶ ତାପରେ କ୍ଷିଲ ହବ ତାପରେ। ଯୋଉ ଲୋକଙ୍କୁ ଡାକିକି ତାପରେ ଲଗେଇମୁ ରସି ଆଉ। ଅଖା ନେଇକି ଦୋଳି ଗଛରେ ଲଗା ହବ ଆଉ।
ଓହୋ ଆଉ ମେହେନ୍ଦୀ ଫେହେନ୍ଦି ଏ ସବୁ କିଣିକି ଆଣି ସାରିଲୁଣୁ?
ନା କାଲି ଯିବି ସବୁ ନେଇକି ଆସିବି ମେହେନ୍ଦୀ, ଚୁଡ଼ି। ଆଉ ଷ୍ଟିକର, ପଟି, ନେଲ୍ ପଲିସ୍, ରଙ୍ଗ ଆଉ ଡ୍ରେସ୍ ଆଉ କ୍ଲିପ୍ ଏଗୁଡ଼ା ସବୁ ନେଇକି ଆସିବି ରଜ ପାଇଁ ଆଉ।
ଆଉ ତ ବୋଉ କି ପିଠା କରିବେ?
ମୋ ବୋଉ କଣ କରିବ ଇଟିଲି, ଘୁଗୁନି ଆଚ୍ଛା କଣ ପୋଡ଼ା ପିଠା। ଆଉ ସବୁ କି ପିଠା ବିଭିନ୍ନ ପ୍ରକାର କରିବେ ଆଉ। ରଜ ପାଇଁ ଆଉ, ତମର କି ପିଠା କରିବ?
ଆମର ରଜରେ ତ ପୋଡ଼ପିଠା ମେନ୍ ଆମର ରଜରେ ପୋଡ଼ପିଠା ହବ। ଆଉ କାକରା ହବ ଆଉ ସିଝା ପିଠା ହବ ଏଣ୍ଡୁରି ହବ।
ଓହୋ ରଜରେ ତ ଏଇସବୁ ହୁଏ ଆଉ ଖାଇବେ ପିଇବେ ବୁଲିବେ ସବୁ ଆଉ। ଦୋଳି ଖେଳିବେ ଆଉ।
ହଁ।
ହଁ ଆଉ ତମ ଘରକୁ ଯିବ ନା କେବେ?
ହଁ ରଜରେ ଘରକୁ ଯିବି।
ବୁଲିକି ଆସିବ ଆଉ, ଆଉ କୁଆଡ଼େ ରଜରେ ବୁଲାବୁଲି କରିବାକୁ ଯିବ?
ରଜରେ ଯିବୁ ଆମ ନଣନ୍ଦ ଘରକୁ ଯିବୁ ପିଇସି ଘରକୁ ଯି ବୁ ଆମ ଘରକୁ ଯିବୁ ଆଉ ଦେଖିବା କୁଆଡ଼େ ଯିବା ବୁଲିବାକୁ ଆଉ।
ସବୁଆଡ଼େ ବୁଲାବୁଲି କରିକି ଆସିବ ଆଉ।
ହଁ, ଆଉ ତୁ କୁଆଡ଼େ ଯିବୁ?
ଦେଖିଆ କୁଆଡେ ଜିମୁ ସାଙ୍ଗମାନେ କଥାବାର୍ତ୍ତା ହେଇକି କୋଉଠିକି ଯିବୁ ବୁଲିବା ପାଇଁ। ଫାଷ୍ଟ ତ ଆମ ଗାଁ ରେ ବୁଲିବି ମୁଁ ଟିକେ ଫାଷ୍ଟ ରଜଦିନ। ପିଠା ପଣା ଖାଇକି ତାପରେ ଦେଖିଆ କୁଆଡେ ବୁଲିବୁ ଆଉ।
ଏଥର ଫିଷ୍ଟ କରିବନି କି ତମେ ସାଙ୍ଗମାନେ?
ହଁ ଆମ ସାଙ୍ଗମାନେ କଥାବାର୍ତ୍ତା ହେଇନୁ ଫୋନ କରିବୁ। ଗ୍ରୁପ୍ ରେ କଥା ହବୁ ଗ୍ରୁପରେ କଥା ହେଇ ସାରିଲା ପରେ କୋଉ ଡେଟ୍ ଠିକ୍ କରିବୁ,? ସାଙ୍ଗ ସବୁ ସାଙ୍ଗ ମାନଙ୍କୁ କଥାବାର୍ତ୍ତା ହେଇକି ତାପରେ ଫିଷ୍ଟ କରିମୁ ଆଉ।
ହଁ ଏଥର ତ ନନଭେଜ ବାର ଗୋଟେ ପଡୁଚି, ଆଉ ସବୁ ଭେଜ୍ ଯାହା ଖାଇବ ଆଉ।
ହଁ ମୋ ସାଙ୍ଗମାନେ ତ ଅଧା ନନ୍ ଭେଜ୍ ଖାଉଚନ୍ତି ଅଧା ଭେଜ୍ ଖାଉଚନ୍ତି। ଦେଖିବା କଣ ହଉଚି ଆଉ ମିଶିକି ଅଲଗା ନନ୍ ଭେଜ୍ ପିଲା ନନ୍ ଭେଜ୍ ଖାଇବେ ଭେଜ୍ ପିଲା ଭେଜ୍ ଖାଇବେ, ଏମିତି ସବୁ ଖାଇବେ ମିଶିକି ଆଉ। ଫିଷ୍ଟ କରିବୁ ଆଉ, ଦେଖିବା ଗୋଟେ ବାର ତ ଅଛି ଫିଷ୍ଟ କରିବାର ଆଉ। ଫିଷ୍ଟ କରିମୁ ଆଉ। ସବୁ ସାଙ୍ଗମାନେ ବି ଆସିବେ ଘରକୁ ହଷ୍ଟେଲରେ ଯୋଉମାନେ ରହୁଚନ୍ତି। ଆସିବେ ଫିଷ୍ଟ କରିମୁୁ ଆଉ ବୁଲାବୁଲି କରିକି ଯିବେ ଆଉ।
ଆଉ ତୋ ଯୋଉ ଦିଦି ବାହାଘର ଥିଲା ସିଏ ଗଲେଣି ତାଙ୍କ ଘରକୁ ରଜ ମାନେ ଓଷା କରିବାକୁ ଗଲେଣି।
ହଁ ମୋ ପିଇସିି ଝିଅ ବାହାଘର ହେଇଥିଲା ତାଙ୍କ ଘରକୁ ମିଠା ମିଠି କରିକି ସବୁ ହଁ ରଜ କରି ଆସିଥିଲେ ବୁଧବାର ଦିନ ଆଉ। ରଜ କରିକି ଯାଇସାରିଲେଣି ଆଉ ଆମ୍ବ, ପଣସ ସବୁପକାର ମିଠା ଆଉ ପାଞ୍ଚ ଛଅ ଜଣ ଅଟୋ କରିକି ନେଇକି ଆସିଥିଲେ ତାଙ୍କ ଘରକୁ ଆଉ।
ହଁ।
ହଁ ଆଉ ତମ ଘର ରଜ କରି ଆସିଲ?
ନା ଆମ ଘରେ ଆସିନାହାନ୍ତି ମୋ ଭାଇ ଆସିଲେ ଆସିବ ଆଉ ମୋ ଭାଇ ବାହାରେ ରହୁଚି ତ? ସେ ଆସିଲେ ଆସିବ ରଜ କରିଆକୁ।
ତାଙ୍କ ପାଇଁ ଝିଅ ଦେଖା ଚାଲିଚି ବୋଧେ?
ହଁ ବାହାଘର ହବ ଆଉ ଝିଅ ମିଳୁନାହାନ୍ତି ତ ଏବେ ତ ଝିଅ ସର୍ଟ ଖୋଜା ଚାଲିଚି ମିଳିଲେ ହବ ଆଉ।
ହୁଁ। ହଁ ଝିଅ ଏବେ ତ ଶଟ ଆଉ ବାହାଘର କରିଦେଲେ ଭଲ ଆଉ।
ତୁ ଦେଖୁନୁ ଗୋଟେ ତୋ ସାଙ୍ଗ ପିଲା। ମୋ ଭାଇ ଗୋଟେ କମ୍ପାନୀରେ ଅଛି ଆଉ
ହଁ କମ୍ପାନୀରେ କାମ କରୁଛନ୍ତି ଆଉ ଭଲ। ବୁଲାବୁଲି ରଜରେ ବୁଲାବୁଲି କରିବ ଆଉ ଏଇଆ ଆଉ
ହଁ ଆ ଝିଅ ମାନଙ୍କର ଆଉ ସ୍ତ୍ରୀ ଲୋକ ମାନଙ୍କର ତ ରଜ ଟା ମେନ୍ ପର୍ବ ଆଉ।
ହଁ ରଜ ରଜରେ ତ ଝିଅ ମାନେ କିଛି ଘରେ କାମ ଦାମ କରନ୍ତିନି ଆଉ ବୁଲନ୍ତି ପି ଠାପଣା ଖାଇକି ନୂଆ ଡ୍ରେସ୍ ପିନ୍ଧନ୍ତି ଆଉ ହୁଁ କଣ କଦଳୀ ପଟୁଆରେ ଜୋତା କରିକି ପିନ୍ଧନ୍ତି? ତାପରେ ବୁଲନ୍ତି ଆଉ
ହଁ।
ହଁ ଆଉ।
ଆଉ ଏ ଯଉ ଲୁଗା ଦୋକାନ କଣ ସବୁ। ମୋ ଶାଶୁ ଶସୁର ଏଇ ବାହାରେ ବସିଛନ୍ତି ଆଉ ଆମର ଅଛି ତ ତନ୍ତ ଆମର ଲୁଗା ବୁଣା ହୁଏ ସେ କାମ ସାରିକି ଯାଇକି ବସଛନ୍ତି ବାହାରେ ଆଉ। ଆଉ ଲୁଗା ଦୋକାନ ସବୁ ଫର୍ ରଜ ପାଇଁ।
ହଁ ଭୟସ କଟି ଯାଉଛି ତମର ଫଡ ଫଡ ଶଭୁଛି।
ମୁଁ କହିଲି ଏଇ ଯୋଉ ଲୁଗା ଦୋକାନ ସବୁ କଣ ଅଫର ଦେଇଛନ୍ତି ଶାଢୀ ଫାଢୀ ଆଣିବା ପାଇଁ। ରଜ ପାଇଁ ଅଫର ଦେଇଛନ୍ତି।
ହଁ ରଜ ପାଇଁ ଅଫର ଦେବେ ବୋଧେ ଭଲ ସବୁ। ଡିସକାଉଣ୍ଟରେ ଶାଢ଼ୀ ଫାଢ଼ ମିଳିବ ଆଉ। ମୋ ଦୋକାନ ରେ ସବୁ କମ ପଇସାରେ ଶାଢ଼ୀ ମିଳିବ ଯିବା ନେଇକି ଆସିବା ଡ୍ରେସ ଶାଢ଼ୀ। ହଉ ଏଇଆ ଆଉ। ହଁ ଆଉ। ଆଉ ଦେହ ପା ଭଲ ଅଛି ନା।
ହଁ ଦେହ ଭଲ ଭଲ ଇଏ ସେ ଘ
ହଉ।
ଗରମ ପୁରା ଅଧିକ ହଉଛି ଗାଧୋଇ ପଇଲା ବେଲକୁ ଥଣ୍ଡା ହେଯାଉଛି।
ହଁ। ହଁ ଗରମ ଟା ହଉଛି ଜୋରେ ତ ଆଉ ସକାଳୁ ଉଠିଲା ବେଳରୁ ଗରମ ହଉଛି। ଆଉ ଚାରିଟା ବେଳେ ଟିକେ ଟିକେ ବର୍ଷା ହଉଛି ଏବେ ଜୁନ ମାସ ଟା। ସେଥିପାଇଁ ବର୍ଷା ଟିକେ ହଉଛି ନହେଲେ ତ ପୁରା ଗରମ ଆଉ।
ଆଜି ପା ହାଟ ବାରି ତମର କଣ ପରିବା ଆସିଲାନି ନା।
ଆମର ପରିବା ଆସିବ ଭେଣ୍ଡି ବାଇଗଣ ଟମାଟୋ ଆଉ ଛୁଇଁ କଦଳୀ ମୋ ମା ପାଇଁ ସିଯା ସକାଳୁ ହଉଛି। ତା ପାଇଁ ଆସି ଆସିବ ଭଣ୍ଡା ଆଉ ଗାଜର ଏଗୁରା ସବୁ। ସବୁ ଆସୁଛି ସିଝା ହଉଛି ତା ପାଇଁ ସକାଳୁ ସିଏ ତେଲ ମସଲା ଖାଉନି ତାର ଅପରେସନ୍ ହେଇଛି ବୋଲି।
ହଁ ଅପରେସନ ହେଲେ ତ ସାଧା ଖାଇବେ ତ ହଁ।
ହଁ ସାଧା ଖାଉଛନ୍ତି ଇଏ ବି ଲଙ୍କାଗୁଣ୍ଡ ତେଲ ମସଲା କିଛି ବି ଖାଉନାହାନ୍ତି।
ତା ଦେହ ଭଲ ନାହିଁ ସେଇଥିପାଇଁ ଆଉ। ଆଉ ଗୋଟେ କଥା ଶୁଣ କାଲି ମୁ ଶୋଇଥିଲି ତଳେ।
ହୁଁ।
କଣ କହିଲ?
ମୁଁ କହିଲି ତୋ ପିଇସି ମାନେ କିଏ ଆସିଲେନି ନା ଦେଖିବା ପାଇଁ।
ନା ଫୋନ କରିଥିଲି ଆଜି ସବୁ ଆସିବେ କୋଉଦିନ ଫାଙ୍କା ହେଲେ ତାଙ୍କର ଆଉ।
ହଁ ଏକଥରେ ରଜରେ ଆସିବେ ବୁଲିବେ ଆଉ ଟିକେ ଦେଖିକି ପଳେଇବେ ଆଉ।
ହଁ ବୁଲି ବାଲିକି ଯିବେ ସବୁ ଆଉ ରଜ ତ ପାଖେଇ ଆସିଲାଣି। ଆସିବେ ବୁଲି ବାଲିକି ଯିବେ ଆଉ ଏଇଆ ଆଉ। ହଁ ଆଉ। କାଲି ମୋ ମାଆ ବୁଝି ଏତେ ଖରାପ ହେଇଗଲା ଯେ ମେଡିସିନ ବହୁତ ଗୁଡଏ ଖାଉଛି ତା ଦେହ ପେଟ ଗରମ ସେ ଖଟ ଉପରେ ସୋଇଥିଲା ମୁ ତଳେ ଶୋଇଥିନି। ସେ ମୋ ଉପରେ ରାତିରେ ବାନ୍ତି କରିଦେଲା। ବାନ୍ତି କରିଦେଲା ତାର ପେଟ ପୁରା ଗରମ ହେଇଯାଇଛି। ଛି ଏବେ ଓ ଆର୍ ଏସ୍ ଫୁଟି ଫୁଟି ପିଉଛି ଆଉ ପେଟ ଟିକି ଥଣ୍ଡା ରହିବ ଯେମିତି। ଏଇଆ ଆଉ। ସବୁ ଆଉ ତମ ଘରେ ସବୁ?
ଚାଷ ବାସ କରୁଚ ନା?
କଣ କହିଲ?
ହେ ବିଲା ଟେ ତମର ଏବେ ଚାଷବାସ କରୁଛ ନା?
ହଁ ଏବେ ଉଁ ବିଲରେ ସବୁ ପନିପରିବା ଲାଗିଛି। ବାଇଗଣ ବାହାରୁଛି ଭେଣ୍ଡି ବି ବାହାରୁଛି ଟମାଟୋ ଆଉ ବାହାରୁନି। ଏଇ ସବୁ ଅଳ୍ପ ଅଳ୍ପ ଚାଷ ବାସ ହେଇଛି ଆଉ। ଶାଗ ଲାଗିଛି ଏଇ ସବୁ ଲାଗିଛି। ତି ଆଉ।
ଆଉ ତୋ ସାନ ଭାଇର ପଢା କମ୍ପ୍ଲିଟ ହେଇଗଲାଣିି?
ହଁ ସିଏ ଏବେ ପ୍ଲସ ଟୁ ପରୀକ୍ଷା ଦେଇଛି। ପ୍ଲସ୍ ଟୁରେ ପାସ୍ କରିଛି କଣ ପଢାପଢ଼ି ହବ କରିବ ଆଉ ଏବେ ଆଉ।
କଣ ଠିକ ହେଇନି ପାଠ ପଢିବା ପାଇଁ ଠିକ ହେଲେ ସେ ପାଠ ପଢିବ ଆଉ। ଏଇ ସବୁ କ
ଆଉ ତୁ କଣ କରିବୁ?
ମୋର ଏବେ ଠିକ ହେଇନି ମୁଁ କଣ କରିବି ଠିକି ହେଇନି ଏବେ ଦେଖିଆ କଣ ଗୋଟେ କରିବି ଆଉ। ଦେଖିଆ ବିଡ଼ି ଫିଡି ହଁ ଘ ପ ପାଠ ପଢିବି ଆମ ଘର ପ୍ରୋବ୍ଲେମ ଟିକେ ପଇସା ଫଇସା ସଟ୍। ଏ ମା ଅପରେସନ ହେଲା ବି ପଇସା ପତ୍ର ଖର୍ଚ୍ଚ ହେଇଛି।
ହଁ।
କଣ ଏଇ ସବୁ କାମ ଚାଲିଛି ଆଉ ମୁଁ ଗୁଡେ ପଇସା ଖ ଯାଉଛି ଆଉ ଆଉ ଆଉ କଣ କୁହ?
ଆଉ କଣ?
ଆଉ କଣ କୁହ ଟାଇମି ହେଇନେଇ କିଲୋ ସରିବା ପାଇଁ ଆଉ କେତେ ସମୟ ଲାଗିବ?
ଟାଇମି ପା ହେଇନି।
ଆଉ କେତେସମ ଗପି ପାରିବିନି ମୁଁ ଆଉ। ଆଉ କେତେ ସମ ଅଛି?
ଆଉ ଗୋଟେ ମିନିଟ୍।
ଓହୋ ଆଉ ଗୋଟେ ମିଣ୍ଟି ଟିକେ କୁକୁର ଯାଉଛି ତମ ଆଡେ ଟିକେ ଦେଖିକି। କି କୁକୁର ପଳିଆଇଲା କୁକୁର ପଳିଆଇଲା। ଦେଖି ତମର କୁକୁର ପାଉନ
ନା ଆମର କୁକୁର ରଖିନୁ କୁକୁର ଖାଲି ବାଡିଘରେ ସବୁ
ତୁ ନା ନା କୁ କୁକୁୁର ରଖ କୁକୁର ରଖିଲେ ଭଲ ସବୁ ସଫା କରିଦବ ଘର ଦ୍ଵାର ଯେତିକି। ଅଳିଆ ଆବର୍ଜନା ପଡିବ ସବୁ ସ
କୁକୁର ରଖିନୁ ଆମ ବାପା ପାଟି କରିବେ କୁକୁର ରଖିଲେ ଆମର ବା ଗାଇ ରଖିଛୁ କୁ କୁକୁର ରଖିନୁ ଆମ ବା ପା ପାଟି କରିବେତ।
ଓହୋ ଗାଈ ରଖିବ ଅଛି। ହଁ ଅଇଁଠା ପଖିରା ପାଣି ସବୁ ଗାଈ ଖାଉ ପିଉଥିବ।
ହଁ ଯାହା ନଷ୍ଟ ହବ ଗାଈ ଖାଇବ। ଖାଦ୍ୟ ଦାନା ସବ ଖାଇ ଖାଇ କୁ କୁକୁର ଖାଇ ଭଲ ଯେ
କୁକୁର ଆଇଁଷ ଫାଇଁଷ ଖାଉଥିବ ଆଉ। କୁକୁର ଆଇଁଷ ଖାଇବ କା ସାଧା ଜିନିଷ ଖାଇବ।